ଅଧାରେ ରହିଯାଇଥିଲା ଫଣ୍ଡ।
ହଁ ହଉ।
ହୁଁ।
ଆଚ୍ଛା। କଣ ଟପିକ ଆମେ କଥା ହଉଥିଲି?
ମୁଁ ଆମେ କଥା ହଉଥିଲି ସାରୁ ବିଷୟରେ। ମାଟି ସାରୁ, ହଁ ମାଟି ପଡ।
ମାଟି ସାରୁ, ହଁ ତ ମୁଁ କଣ କହୁ ଯୋଉଟା ଆମର ମାନେ କଣ କହିଲେ ଯୋଉଟାରୁ ଆମେ ଚୋପା ଆମେ ଛଡାନ୍ତି, ଯୋଉଟା ହାତରେ ମାନେ ବାଜିଲେ ଯୋଉଟା ଆମକୁ କୁଣ୍ଡିଆ ଲାଗେ, ତ ହଁ ସେଇଟା ହଉଛି ସାରୁ, ଆଉ ଗୋଟେ ବହୁ ଦେଖିବାକୁ ମାନେ ମାଟି ଲାଗିଥିବ, ଗୋଟେ ପୁରା କଳା ରଙ୍ଗ ର ଉପରେ ଚୋପା ହେଇଥିବ। ସେ ପୁରା ମାନେ ପାଣିରେ ପକେଇଲା ମାନେ ସେ ମିଳିଯାଏ ଯୋଉଟା ଆପଣ କହୁଥିଲେ। କଣ କହୁଥିଲେ ସେଇଟା?
କୁ, ହଁ କମ୍ବଆଳୁ, ହଁ ଆଉ ଗୋଟେ କୁଜି ସାରୁ କଣ ଗୋଟେ ଅଛି ନା ଛୋଟଟି।
ହଁ ହଁ ସେ ଦେଖିବା ବହୁତ ଛୋଟ।
ହଁ ସେ ସବୁ ଚିପ୍ସ ପାଇଁ ଭଲ ଲାଗେ।
ହଁ ଟିକେ କରନ୍ତୁ କିନ୍ତୁ ମୁଁ ତ କେବେ ଉ ତା ଖାଇନି। କିନ୍ତୁ ଶୁଣିଚି ନାଁ ନାଁ। ହଁ ଶୁଣିଚି କି ଭଲ ଲାଗେ ବୋଲି ହୁଁ ହୁଁ।
ସେ ଯୋଉ ଯୋଉ ଛୋଟ ଛୋଟ ଥାଏ ସେଟା ଆପଣ କେବେ ଖାଇବେ। ବାହାରେ ବି ବିକାଉଛି ଚିପ୍ସି ହେଲା ନାଁ। ତ ଆପଣଙ୍କୁ ନେଇ ହଁ ବାହାରେ ବିକ୍ ବିକା ହୁଏ ବହୁତ୍ ଥର ଦେଖିବେ ଗୋଟେ ସୋ ଯାରେ ଦେଖିବେ ଆପଣ ପଚାରିଲେ ବି କହିବେ ତ କୋଉ ଆପଣ ସାରୁ କରୁଚନ୍ତି ବୋଲି ହଁ ଦେବେ ଆପଣଙ୍କୁ। ମାନେ ସେଟା ଖାଇବେ ପୁରା ଡି ସେମ୍ ସେମ୍ ସେ ଯୋଉ ଏଇଟା ପନିର୍ ନୁହଁ କି ପନିର୍ ର ଟେଷ୍ଟି ହିଁ ଆସେ।
ଆଚ୍ଛା ଏମିତି ଏତେ ବଢିଆ ଲାଗେ।
ହଁ ହଁ ପନିର୍ ର ଟେଷ୍ଟ୍ ପୁର ଆସେ ଆପଣ ଦେଖନ୍ତୁ କେତେ ଜଣ କହିବେ। କଣ ବିଲ ପନିର୍ ବୋଲି।
ଆଚ୍ଛା ମୁଁ କେବେ ଶୁଣୁ ନଥିଲି ଆପଣଙ୍କଠୁ ନୂଆ ଶୁଣିଲି ବଢିଆ ଜିନିଷ। ଟେ ହଁ। ନାଇଁ ଆମର ଏଇ ଯୋଉ ମୁଁ ଯୋଉଁ ରୁମ୍ ରେ ରହୁଥିଲି ସେଠି ପିଲା ଆଣନ୍ତି।
ହଁ।
ଣି ସିଏ ତାକୁ ଏମିତି ଆମର ଓଡିଶା ଆସ ଷ୍ଟାଇଲ୍ରରେ ଏମିତି ଆମ୍ବୁଲ ଆଳୁ ପକେଇକି ଏମିତି କରନ୍ତି ଖାଇଚି ବଢ଼ିଆ ଲାଗେ ଭଲ ଲାଗେ।
ହଁ।
ତୁ ଆପଣ ଯୋଉ କହିଲେ ଚିପ୍ସ କଥା।
ହୁଁ ଚିପ୍ସ ଟା ବି ଖାଆନ୍ତୁ କେବେ ବହୁତ୍ ଭଲ ଲାଗିବ।
ଆଚ୍ଛା।
ହୁଁ ଡା।
ତାର ଅର୍ଥ ଆପଣଙ୍କର ଆପଣ ଯଉଠି ରହୁଚନ୍ତି ସେଠି ବହୁତ୍ ପ୍ରକାର ଖାଇବା ମିଳେ।
ହଁ ହଁ।
ଖାଇବା ପାଇଁ ବୋଧେ ପ୍ରସିଦ୍ଧ।
ହଁ ଏଇଡି ଆଚାର ପାମ୍
ଆଚ୍ଛା ଆପଣ ଆପଣ ଆଜି ଗୋଟେ ଜିନିଷ ତ ମାନେ କହିଲେ ମୋତେ କି ଆପଣ କଣ ଖାଇଲେ? ବେଶର ସେଇ ସେଟା ହଁ ସେଇଟାର ମାନେ କଣ କଣ ପଡେ କେମିତି ହୁଏ ସେଇଟା?
ଦେଖନ୍ତୁ ଫାଷ୍ଟ କଥା ହେଲା ଆପଣ ଯଦି ଯି ସାରୁ ଖାଉଚନ୍ତି ତ ସାରୁ ପକେଇପାରିବେ ଓ ବାଇଗଣ ବାଇ ଗଣ ହଉଚି ତାପରେ ବାଇଗଣ ର ମୁଣ୍ଡି ବି ତା ସହିତ ଉଁ ପକାଯାଏ ହୁଁ ପଡେ। ତାପରେ ରହିଲା ଭେଣ୍ଡି ଭେଣ୍ଡି। ଆପଣଙ୍କ ଇଚ୍ଛା ଯଦି ଭେଣ୍ଡି ଭେଣ୍ଡି ବି ହଁ ଭେଣ୍ଡିରେ ପଡେ। ଫେଣ୍ଡି ପଡେ ଅ ଆପଣଙ୍କ ଇଛା ଆପଣ ଯାହା ଆଳୁ ବି ଅଛି। ଟମାଟୋ ବି ଅଛି। ଆପଣ ଯଦି ଆମ୍ବୁଲ ପକେଇଦେଲେ ତାହେଲେ ଟମାଟା ଆଉ କିଛି ଆଡ କରିବା କିଛି ଦରକାର ନାହିଁ। ଆଉମକୁ ଖଟା ଦରକାର ହଁ ତାପରେ ଏ ସେ ସବୁ ପନିପରିବା କାଟା କାଟି କରିଦେବେ। ହେଲା ତା ପରେ ଆପଣଙ୍କୁ ଗୋ ଉଁ ଗୋଟେ ଗ୍ରାଇଣ୍ଡର ନେବେ ସେଥିରେ ଟିକେ ହୁଁ ଜିରା ପକେଇବେ ସୁରିଷ ଦେବେ ହଁ ରସ୍ ସୁଣ ଦେବେ ଅଦା ଦେବେ ସେଇଟାକୁ ବାଟିଦବେ ସୁରିଷ ଟିକେ ଅଧିକ ଦେଇ ବାଟିଦେବେ। ଯୋଉ ବେସର ଯୋଉ ବଟା କୁହନ୍ତି ଏଇଟା ମେନ୍ ବଟା।
ଆଛା ତ ପ୍ର ଉଁ ପ୍ରଥମେ ଆପଣ କେମିତି କରନ୍ତି ମାନେ ଉଁ ବେସର ବେସର କୁ ଭାଜିକି ମାନେ ପରିବା ପକାନ୍ତି ନା ଫାଷ୍ଟ ପରିବା ଭାଜିକି ବେସର ପକାନ୍
ନାଇଁ ନାଇଁ ତାପରେ ସବୁ ଯୋଉ ବାଟା ବାଟି କାଟା କାଟି ହେଇ ସାରିଲା ପରେ
ହଁ।
ତାପ୍ରେ ଆପଣ ଅ ଉଁ ମାନେ ଉଁ ଚାହିଁରେ ଯୋଉଥିରେ ପ୍ରସ୍ତୁତି କରିବେ ସେଟା ନେ ବେ କିଛି ତେଲ ପକେଇବେ ଜିରା ପକେଇବେ।
ହୁଁ ହୁଁ।
ହେ ଉଁ ହେଇ ସାରିଲା ପରେ ତାପରେ ହୁଁ ଆମର ସବୁ ପନିପରିବା ପଡିବ ପନିପରିବା ପରେ ତାକୁ ଯୋଉ ବେସରଟା କ ଯୋଉ ବଟା ହେଇଥିବ ସେଇଟାକୁ ଦେବେ ଯୋଉ ସୁରିଷ ବଟା ସେଇଟାକୁ ଦେଇ ସାରିଲା ପରେ କିଛି ସମୟ ଆପଣ ସେଟାକୁ ଓଲଟା ପାଲଟା କରିକି ତାକୁ ଭଜା କଲା ପରି କରିବେ ଟିକେ କରିସାରିଲା ପରେ ଆପଣଙ୍କୁ ଝୁଅ ହୁଁ ହୁଁ ହୁଁ। ସେଇଟାକୁ କ ସବୁ କସ୍ ଥା କଷି ହେଇସାରିଲା ପରେ ଆପଣ ପାଣି ଦେବେ ପାଣି ଆପଣଙ୍କ ଅନୁସାରେ ଆ ପଣ ଯେତିକି ଚାହୁଁଛନ୍ତି ସେଥିରେ ପାଣି ଦେଇପାରି ତାପରେ ଲାଷ୍ଟରେ ଭେଣ୍ଡିଟାକୁ ଆପଣ ଗୋଟେ ଉଁ ପାତରରେ ଉଁ ତେଲ ଟିକେ ପକେଇକି ଭାଜି ଦେଇଥିବେ ଭେଣ୍ଡିଟାକୁ ଭଲ ଆସ୍ କାହିଁକି ନା ବେନ୍ ଭେଣ୍ଡି ବୋହୁତ ନରମ ଦିନିଷ ସିଏ ବୋହୁତ ଖରାପ ହେଇଯିବ। ଜୁଗ୍ଲଦିକିନା ତ ଆପଣଙ୍କ ଇଚ୍ଛା ଆ ଆପଣ ଯଦି ଚାହିଁବେ ଭେଣ୍ଡି ଇଚ୍ଛା କରୁଛନ୍ତି ତ ଲାଷ୍ଟରେ ଭେଣ୍ଡିଟାକୁ ବେସର ପୁରା ସରି ସାରିଲା ପରେ ପେସରରେ ଆପଣ ଉଁ ଏ ତା ଭାଣ୍ଡିଟାଉ ପକେଇ ପାରିବି।
ଆଚ୍ଛା ତାହେଲେ ଏବେ ଆପଣଙ୍କର ରେଡି ହେଇଗଲା ବେସର। ବୋହୁ ସାରା ପନିପରିବା ମସଲା ବୋହୁତ ସାରା ଆଉ ଆପଣଙ୍କର ଇଚ୍ଛା ଆପଣ ଯଦି ଆମ୍ବୁଲ ପକେଇବେ। ଟମାଟ ପକେଇବେ ତାପରେ ହେଇଯିବ ଇଏ ଆମର ମ ତେ ଲାଗେ କି ଏଇ ଆମର ଯୋଉ ଭେରାଇଟି ଖାଇବା ଇଏ ଆମର ଓଡିଶାରେ ହିଁ ମିଳେ। ପ୍ରସିଦ୍ଧ ଓଡିଶା ଖାଇବା ପାଇଁ
ବୋହୁସ୍ ଉଁ ପ୍ରକାର ଅଛି ଆପଣ ବଡି ଚୁରା ଏବ ଦେଖନ୍ତୁ ବୋହୁତ ଟେଷ୍ଟି। ଆପଣଙ୍କୁ କିଛି ଆପଣଙ୍କୁ କଁ ଖାଇବା ପସନ୍ଦ କରନ୍ତି?
ଦେଖନ୍ତୁ ମୋର ତ ଏମିତିରେ ଖାଇବା ମୁଁ ତ ଖାଇବାରେ ସବୁ ଜିନିଷ ପସନ୍ଦ କରେ ନାପସନ୍ଦ ମୋର କିଛି ନାହିଁ ସେମିତି। ମୁଁ ସବୁ ଜିନିଷ ଖାଏ ମୁଁ ସବୁ ଜିନିଷ ଭଲ ଲାଗେ ଖାଇବାକୁ। ହଁ ଆମିଷ ଖାଏ କିନ୍ତୁ ମୁଁ ଏଇ ଚିକେନ୍ ମଟନ୍ ଟିକେ ପ୍ରିଫର୍ କରେନି। ଖାଏନି ଆଁ ମୁଁ ମାଛ ଖାଏ ମାଛ ଖାଏ। ଆଉ ବେଳେ ବେଳେ ଅଣ୍ଡା ବି ଏମିତି ଖାଏ।
ହୁଁ।
ହଁ ମୁଖ୍ୟତଃ ମତେ ଟିକେ ଉଁ ଟିକେ ମାନେ ମାଛ ଟିକେ ଭଲ ଲାଗେ ମାଛ ଆଉ ଅଣ୍ଡା ଯେହେତୁ ସବୁଠୁ ମାନେ କରିବା ପାଇଁ ବହୁତ ସହଜ। ତ ସେଟା ଏମିତି କରିକି ଖାଇଚୁ ବାକି ଆଉ ସେଇ ଦୁଇଟା
ଆପଣ ଯେତେବେଳେ ରୁମରେ ରହୁଛନ୍ତି ତ ତ ଏଇଡା ହିଁ ଆପଣଙ୍କ ପାଖରେ ଉପାୟ ଜେ ଜଲଦି କିଛି ଜିନିଷଡା ହେଇଯାଉ ମୁଁ
ହଁ ହଁ ନାଇଁ ସେଥିପାଇଁ ମୁଁ ମାଛ ବି ମାଛ ବି ମୁଁ କେବେ କରେନି ଏ ମତେ ସେ ମାଛ ସଫା କରିବାକୁ ତାକୁ ଚାଲିଛି ଆଉ ଜୀବନ ଆଉ ସୁରୁଖୁରୁ ଆଉ।
ହୁଁ ଆପଣ ଯଦି ଘରେ ଥାଆନ୍ତେ ନା ମା ମାଧ ସାହାଯ୍ୟ କରିଦେଇଥାନ୍ତେ ଆପଣ ତା କହିଥାନ୍ତେ ହଁ।
ଆରାମ ସେ ହେଇଥାନ୍ତା ହଁ ହଁ। ଆପଣ ରୋଷେଇ ଆପଣଙ୍କୁ ରୋଷେଇ ଆସେ?
ରୋଷେଇ ହଁ ଆସେ ଆସେ ରୋଷେଇ ଆସେ। ଯେତେବେଳେ ମାଙ୍କୁ ଇଛା ନ ଲାଗେ କରିବା ପାଇଁ ମୁଁ ଟିକେ ସାହାଯ୍ୟ କରିଦେଏ। ନହେଲେ କେତେବେଳେ ଯଦି ଘରକୁ କିଏ ଆସନ୍ତି ତ ମା କୁହନ୍ତି ତୁ ହିଁ ପ୍ରସ ତ କରେ ମୁଁ ସବୁ ସବୁ ଦେଇଦେବି ତତେ ମୁଁ ସେମିତି କରେ ଆଉ ହୁଁ।
ହଁ ହଁ ନାଇଁ ମୋ ହିସାବରେ ପୁଅ ହଉ କି ଝିଅ ହଉ ଯିଏ ହଉଛି ଯୋଉ ରୋଷେଇ ତ ନିହାତି ଆସିବା କଥା କାହିଁକି ଆମ ପେଟ ପାଇଁ ଆମକୁ ତ ଖାଇବାକୁ ପଡିବ। ପସନ୍ଦ ଜିନିଷ ଖାଇକି ବନେଇ ଆସେ ମାନେ ଏମିତି ନାହିଁ ଯେ ଝିଅ ପିଲାମାନେ ହିଁ ରୋଷେଇ କରିବେ ମତେ ଲାଗେକି ଝିଅ ପିଲାଙ୍କଠୁ ପୁଅ ପିଲା ଯଦି ରୋଷେଇ କରିବେ ତାହେଲେ ବହୁତ ଭଲ ରୋଷେଇ କରନ୍ତି।
ହୁଁ ହୁଁ ପୁଅ ପିଲାମାନେ ବହୁତ ଟାଇପରେ ରୋଷେଇ କରିଦିଏ ଏବେ ଦେଖନ୍ତୁ ଗୋଟେ ବଣ ଭୋଜି ହେଲେ ବହୁତ ବହୁତ ଟାଇମ ଦେଖିଛି ପୁଅ ପୁଅମାଲେ ପୁଅ ପିଲା ହିଁ କରନ୍ତି ହୁଁ ହୁଁ। ଏବେ ଦେଖନ୍ତୁ ହୋଟେଲ ବି ହଁ ହୋଟେଲ ବି ବି ପୁଅପିଲା ହିଁ ରୁହନ୍ତି ନା?
ହୁଁ ହୁଁ ହୁଁ ବହୁତ ଭଲ ରୋଷେଇ କରନ୍ତି କିନ୍ତୁ ସମାଜରେ କାହିଁକି କେମିତି ମିଥ୍ୟା ଅପବାଦ ମାନେ କରିଛନ୍ତି ଯେ ଝିଅ ପିଲା ମାନେ ରୋଷେଇ ଆସିବା ନିହାତି ଦରକାର। ଯାହାକି ସମୟ ହିସାବରେ ସେନସେ ହେଇଗଲାଣି ଝିଅ ପିଲାମାନଙ୍କୁ ବି ନିଜ ହାତ ର ଖାଇବା ପସନ୍ଦ ଲାଗେନି ଆଜିିକାଲି ଝିଅ ପିଲା ମାନଙ୍କୁ ବି ପୁଅ ପିଲାଙ୍କ ହାତ ହଁ ମାନେ ରୋଷେଇ ଖାଇବା ପସନ୍ଦ ଲାଗେ। ହୋଟେଲଟେ ଲୋକ ଯାଇକି ଖାଆନ୍ତି ତଥାପି ଏମିତି ଗୋଟେ ଅପବାଦ ଅଛି କି ନାଇଁ ରୋଷେଇ କରିବା ପ୍ରଥମ କାମ ହଉଛି ଝିଅ ପିଲାଙ୍କର ଆପଣ
କଣ କଲେ ଦିନ ଯାକ କଣ କରୁଥିଲେ?
ଦିନ ଯାକ ଏମିତି ପଢିବା କଥା ଆଉ। ଏପଟ ସେପଟ ହବା କଥା କଣ ଆଜି ଟିକେ
ଛନ୍ତି।
ହଁ ହ।
ହୁଁ। ହେଲେ କେତେ ସମୟ ଦଉଛନ୍ତି କଣ ଆପଣ ଦିନକୁ?
ପଢାପଢି ଦିନକୁ ତ ସେମିତି କିଛି ନାହିଁ ଏଇ କେତେ ଦିନ ହେଲା ଟି କି ମୁଁ ବ୍ୟସ୍ତବହୁଳ ଚାଲିଛି ସମୟ ଉଁ ତ ମୁଁ ଟିକେ ପଢ଼ାପଢ଼ିରୁ ବର୍ତ୍ତମାନ ଟିକେ ବିରତ ନେଇଛି। କିନ୍ତୁ ମୁଁ ପଢୁଛି ଏମିତି ନାହିଁ। ଯୋଉ ଯୋଉମାନେ ଆପଣ କହନ୍ତି ନା ଠିକ ସମୟରେ ଠିକ ହଁ ଠିକ୍ ସମୟରେ ମାନେ ଅଧିକ ସମୟ ନେଇକି ଆପଣ ମାନେ। ପର୍ଯ୍ୟାପ୍ତ ପରିମାଣର ପଢ଼ା ଯୋଉଟା ଆପଣ କୁହନ୍ତି ସେଇ ଏ କେତ୍ ଦିନ ହେଲା ଆଉ ହେଇପାରୁନି ମାନେ ଏମିତି ବହୁତ ବ୍ୟସ୍ତ ତ କାହିଁକି ନା। ମୁଁ ଆଗ ଏକା ରହୁଥିଲି ଏବେ ମୋ ସହିତ ମୋ ଭାଇ ଭଉଣୀ ଆସିକି ବି ରହିଲେ। ସବୁ ଜିନିଷ ଟିକେ ଟାଇମ୍ ଲାଗୁଛି ସବୁ ସେ ସବୁ ଜିନିଷ ଏପଟ ସେପଟ ଟିକ ହେଇଯାଇଛି ଆଉ।
ହୁଁ ହୁଁ ହୁଁ ଆଚ୍ଛା ଆଚ୍ଛା।
ଆଶା ଠିକ୍ ହେଇଯିବ ଧୀରେ ଧୀରେ।
ହୁଁ ହୁଁ ହୁଁ।
ହୁଁ।
ଏମିତି ହୁଏ କିଛି କିଛି ଦିନ ଯାହାବି ମାନେ- ସମୟ ଏପଟେ ସେପଟେ ହେଇଯାଏ ବିରକ୍ତ ଲାଗେ ଯେ ସବୁ ଜିନିଷ ଠିକ୍ କେବେ ହବ ହୁଁ।
ବହୁତ ମାନସିକ ଚାପ। ପଡ଼େ ଆପଣଙ୍କ ଉପରେ ଯେହେତୁ ସବୁ କାମ ନିଜକୁ କରିବାକୁ ପଡ଼େ। ତ ହୁଏ କିନ୍ତୁ ଜୀବନର ତ ଏହା ହିଁ ଶିକ୍ ଶିକ୍ଷା ଯେ ସମସ୍ତଙ୍କୁ କେବେ ନା କେବେ ମାନେ ନିଜର କର୍ତ୍ତବ୍ୟ ଭାରକୁ ନବାକୁ ପଡ଼ିବ। ହଁ ଆମେ ବି
କୋଉଡ଼ା ପାଇଁ ପଢୁଛନ୍ତି କଣ କହନ୍ତୁ?
ମୁଁ ଏମିତି କିଛି ନାହିଁ ମତେ ତ ମାନେ ମୁଁ ହ୍ୟାଲୋ ଏମିତି କିଛି ହଁ ନାଇଁ ଏମିତି କିଛି ଖାସ୍ ନହିଁ ଚାଲିଛି କୌଣସି ବି ସରକାରୀ ଚାକିରୀତ ଦରକାର ତ ଚାଲିଛି ପଢ଼ାପଢ଼ି।
ହୁଁ।
ହୁଁ।
ଆପଣ ଯାହାବି ଓଡ଼ିଶା ସରକାର ତୁ ନ କେନ୍ଦ୍ର ସରକାର ହେଲେ ଆପଣ ଯାହାବି ଆପଣ ପ୍ରସ୍ତୁତ ମାନେ ଆପଣ ମିଳିଗଲେ ଆପଣ ଖୁସି ରହିବେ।
ଖୁସିରେ ରହିବ ଖୁସି ନାହିଁ ଏମିତି ନାଇଁ କି ଚାକିରି ନହେଲେ ଖୁସି ନାହିଁ ଆପଣଙ୍କର ଯଦି ଆପଣଙ୍କ ପାଖରେ କ୍ଷମତା ଥିବ ତାହେଲେ ପଇସା ଆପଣ କେମିତି ବି ରୋଜଗାର କରିଦେବେ ସେଇଟା କିଛି ନାହିଁ। କିନ୍ତୁ ଯେହେତୁ ଆଜିକାଲିର ସମୟ ଏମିତି ତାପରେ ପଢ଼ାପଢ଼ି ଯେହେତୁ ତମେ କରିଛନ୍ତି ତ ସେଇଟା ଆଉ ମାନେ ବ୍ୟର୍ଥ ନ ଯାଉ ବୋଲି ତାକୁ ଗୋଟେ ଗୋଟେ ଦିଗରେ ତାକୁ ମାନେ- ଯୋଗ୍ୟ ବନେଇବା ପାଇଁ ଆମକୁ ଟିକେ ପଢ଼ା ପଢ଼ି କରିବାକୁ ପଡ଼ୁଛି ତା ବୋଲି ନାଇଁ ଯଦି ଚାକ୍ ଚାକିରୀ ଆପଣଙ୍କର ନହବ ତାହେଲେ ଆପଣଙ୍କର ଆଉ ଜୀବନର କିଛି ଲକ୍ଷ୍ୟ ନାହିଁ।
ସେମିତି ନାହିଁ ଆପଣ ଆପଣ ଯଦି ଚାହୁଁଛନ୍ତି ଆପଣ ଦେଖନ୍ତୁ ଚେଷ୍ଟା କରିବା। ତା ମାନେ ନୁହଁ ଯେ ଆମ ମାନେ ଯୋଉଟା ଆମ ହଉନି ମାନେ ଆମେ ବାଧ୍ୟ ସେଟା ହବ ଏଇ ସବୁ। କିଛି ନାହିଁ ଚେଷ୍ଟା କରିବାଟା ଠିକ୍ ତ ଜିନିଷକୁୁ ଅନେଇ ରହିବାଟା ଭୁଲ୍। ଯେ ମୋ ମୁଁ ଏଇଟା ଚେଷ୍ଟା କରୁଥିଲି ମତେ ମୁଁ ସେଇଟ ର ହକଦାର୍ ବୋଲି।
କଣ କରିବା। ଚାଲିଛି ଗୋଟେ ଏମିତି ଯିବନ ଆଉ ଆପଣଙ୍କର ଖିଆ ପିଆ ସରିଲାଣି ପରା।
ହଁ ସବୁ ସରିଲାନି ସରିକି ହିଁ ବାହାରେ ବସିଥିଲି ଏମିତି ବିରକ୍ତ ଲାଗୁଥିଲା।
ହଉ ଯାହା ହଉ ଆପଣଙ୍କ ସହିତ କଥା ହେଇ ମତେ ବହୁତ ଖୁସି ଲାଗିଲା
ହୁଁ
ନିଜର ନିଜର ହଁ ପ୍ରବଳ ଗରମ ହଉଛି ଗରମ ମାନେ ଏମି- ତି ମାନେ ମେଘ ଏମିତି ଅଛି ଯେ ଏଇ ମାନେ ସା ସାଙ୍ଗେ ସାଙ୍ଗେ ବର୍ଷା ହେଇଯିବ କିନ୍ତୁ ଦିନ ତମ ଏମିତି ଖାଇକି ବି ବର୍ଷାର କିଛି ସନ୍ଧାନ ନାହିଁ ହଁ ମୁଁ ବହୁତ ବହୁତ ଲୋକ ବହୁତ ଲୋକଙ୍କ ପାଖରୁ ମୁଁ ଶୁଣିଲିଣି